ହ୍ୟାଲୋ।
ହଁ।
କଣ କରୁଚ?
ହଁ।
ହ୍ୟାଲୋ।
ହଁ କୁହ?
। ଆଜି କଲେଜ ଆସିବନି?
ଆସିଲି ବା ଡେରିରେ।
ହଁ ମୁଁ ହେଲେ କ୍ଲାସ ରେ ଅଛି। ତ ମୁଁ କହିଲି ତମେ କୋଉଠି ଅଛ?
ଡେରିରେ ଆସିଲି କଣ ପାଁଇ ନା ଅଟ ମିଳୁନଥିଲା। ତାପରେ ମୋ ଅଟୋ କଥା ତ ଜାଣିଛ ଚାରିଜଣ ହେଲେ ଯାଇକି ସେ ଛାଡ଼ିବ।
ହଁ ଅସୁବିଧା ସେମିତି।
ହୁଁ ମୋନାଲିଶା ଆସୁଛନ୍ତି।
ହୁଁ, କଣ ଖାଇକି ଆସିଛ?
ମୁଁ ଭାତ। ଡାଲି, କଲରା ଭଜା, ପୋଟଳ ଭଜା, ଆଳୁ ଭଜା।
ଭଲ ଏତେ ସାରା ଖାଇବା ସକାଳୁ ସକାଳୁ ଖାଇକି ଆସିଛ।
ହୁଁ। ଆଉ।
ହୁଅ। ।
ଆଉ ତମେ କଣ ଖାଇଛ?
ମୁଁ ଆଜି ଭାତ, ଡାଲି, ତାପରେ ଆଳୁ ଚଟଣି, ଶାଗ ଭଜା ଏତିକି।
ହୁଁ ହୁଁ ହୁଁ।
ହୁଁ।
ଆଉ ହଉ ସମସ୍ତେ ଭଲ ଅଛନ୍ତି ଘରେ?
ହଁ ସମସ୍ତେ ଭଲ ଅଛନ୍ତି।
ଆଜିର ପ୍ରେଜେଣ୍ଟେସନ ପାଇଁ ସବୁ ପ୍ରସ୍ତୁତ।
ଆଜି ପ୍ରେଜେଣ୍ଟେଟେସନ ପାଇଁ କି ଏତେ ପ୍ରସ୍ତୁତ ନାହିଁ କିନ୍ତୁ ଟିକେ ମନେ ଡର ଅଛି। କଣ ହବ କେଜାଣି?
ହୁଁ ତମର। ତମର ପ୍ରେଜେଣ୍ଟଟେସନ ରେ
ହୁଁ।
ତମର ପ୍ରେଜେଣ୍ଟଟେସନ ରେ କେ କେତେ ଥିଲା ମାନେ କଣ ଟପିକ ଅଛି?
ଏତିକ ସମସ୍ୟା ନଈ କି ଅ ଅ ସମସ୍ୟାରେ ଏଇସବୁ ଅଧିକ ମିଶିଲେ କଣ କଣ ସବୁ ପ୍ରଭାବ ପଡିବ ଖରାପ। ସେଇ ବିଷୟରେ ଆଉ।
ହୁଁ ହୁଁ ହୁଁ ହୁଁ ତମେ କଣ ପ୍ରେଜେଣ୍ଟେଟେସନ ଦବ କହିଲ ମତେ ଟିକେ?
ମୁଁ ଆଜି ଦେବିକି ମାନେ ଏଇ ସହ ମିଶିବା ପରେ ମାନେ ମଣିଷ ଅଧିକ ମିଶିଗଲା ପରେ କେଉଁ କେଉଁ ସମସ୍ୟା ସୃଷ୍ଟି ହୁଏ ତାପରେ କେମିତି ତାର ସାମାଜିକ ସମ୍ପର୍କ କମିଯାଏ। ଆଉ କେମିତି ପରିବାର ସାଙ୍ଗଶାଥି ଠୁ ଦୂରେଇଯାଏ ସେଇ ସବୁ ଆଉ।
ଓ ହୋ ହଉ। ହଁ ହଁ ହଁ।
ତମର ପ୍ରେଜେଣ୍ଟେଟେସନ ର ବିଷୟ କ
ଆମର ଥିଲା ଏଇ କୁ ୟୁଜ କରିକି କେମିତି ଆ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
ପାଠ୍ୟକ୍ରମ ମାନେ ଏଇ କୁ ୟୁଜ କରିକି କେମତି ଶିକ୍ଷା ଦାନ ଦେଇପାରିବ?
ଓହୋ ତମର ଭଲ?
ମାନେ ଯେମିତି କି ଦେଖାନ ଚାଟ୍ ଯୁପିଟି ରେ ଏଜାମ ହୁଏ। ଏକ୍ଜାମ ହୁଏ ଚାଟ୍ ଜୁପିଟି ରେ। ହଁ ମାନେ ପଚାରୁଛେ ଆଉ ସେ ଉତ୍ତର ଦଉଛନ୍ତି କି।
ସେମତି। ମାନେ କେମିତି ଆମକୁ ଏଇଠୁ ସାହାଯ୍ୟ କରୁଛେ, ଆମେ କେମିତି ଆହୁରି ଭଲ କରିପାରିବା, ଏହାକୁ ୟୁଜ୍ କରିକି ଶିକ୍ଷାଦାନ ଆହୁରି କେମିତି ଟିକେ ମାନେ ଇଣ୍ଟ୍ରେଷ୍ଟିଙ୍ଗ କରିପାରିବା ସେଇ ଉପରେ, ଆମ ଆମର ଟପିକ ଥିଲା ଆମର ପ୍ରେଜେନସନ୍ ସରିଛି।
ଭଲ ହେଇଛି ତମର?
ହୁଁ ହୁଁ, ବଢିଆ ହେଇଛି।
ହଁ, ଆମର ଆଜି ଦବୁ, କେମତି ହଉଛି ଜଣାକୁ ପଡିବ ଦେଲା ପରେ।
ହଁ ହଁ।
ଆଜି ତମେ ଆସିଲା ବେଳକୁ ବର୍ଷା ହଉଥିଲା?
ନା ନା ହଉନଥିଲା। ଟିକେ ଟିକେ ହଉଥିଲା, ସିଏ କମିଗଲା।
ମୁଁ ବି ଆଜି ସେଇଆ, ଆସିଲା ବେଳକୁ ବର୍ଷା ଟିକେ ଟିକେ ହଉଥିଲା ଅଳ୍ପ ଓଦା ହେଇଥିଲି।
ହୁଁ ହୁଁ। ତମ ଘର କୋଉଠି?
ବାଣୀବିହାର। ଏତେ ବାଟରୁ ବସ୍ ଧରିକି ଆସିଲା ବେଳକୁ
ବାଣୀବିହାରରେ କଲେଜ ଅଛି ନା?
ହଁ, ବାଣୀବିହାରରେ ଉତ୍କଳ ୟୁନିଭରସିଟି ଅଛି, ରମା ଦେବୀ ଅଛି
ତମେ ତ ସବୁ ଦେଇକି ଆସି
କଣ?
ତମେ ସେ ସବୁ ଦେଇକି ସୋ
ହଁ, ମୁଁ ଉତ୍କଳ ୟୁନିଭର୍ସିଟି ଦେଇକି ଯାଏ ନା।
ହୁଁ-ହୁଁଁ-ହୁଁ।
ହୁଁ ଉଁ, ଆମ ଘରଠୁ ଏଟା ଦୂର ହଉଛି କିନ୍ତୁ ପ୍ର ଥା ବସ୍ ରେ ଆସିଗଲା ତ ଏଇଠି ରହିଗଲି ଆଉ।
ଉୁଁ ହୁଁ। ସମସ୍ତେ ଅନଉଚନ୍ତି ଏଇଠି କଲ୍ ରେ ଆଉ।
ହେଇ ତମେ ଆଉ କଲ୍ କରୁନ।
ଏ-ଏ ହ୍ୟାଲୋ, ଏଇ ବା ସୁମନ ଭାରି ଭାରି ବିଚାର କରୁଛନ୍ତି ଆସିକି।
ହଁ ସାର୍, ସାଙ୍ଗସାଥି
ସୁମନ କଥା ଜାଣିଲ, ବେଳେ ସବୁବେଳେ ଆସିକି ମତେ ହଇରାଣ କରେ। ମତେ, ହଇରାଣ ମାନେ ସକାରାତ୍ମକ ହଇରାଣ।
ହଁ, ସେ ଭଲ ଯେ କିନ୍ତୁ ଟିକେ ସେମିତି ଆଉ।
ହୁଁ, ସେ ବହୁତ ଭଲ ଛୁଆଟେ।
ହଁ, ଭଲ ପାଠ ବି ପଢ଼ନ୍ତି।
ହୁଁ।
ଆଉ ପରୀକ୍ଷା ପାଇ ପ୍ରସ୍ତୁତି କେମତି ଚାଲିଚି?
ନାଁ, ମୁଁ ବହି ବି ଖୋଲୁନି ବା। ମୁଁ ବିଜାର ଲାଗୁଛି ପାଠ ପଢିବା ପାଇଁ।
ମୁଁ ତ ବିଲକୁଲ ବି ପାଠ ପଢୁନି।
ମିଛ, ସେଇଟା ହଉଛି ମିଛ ତମେ ପଢ଼ୁଥିବ।
ସତରେ ମୁଁ ଏବେ କିଛି ବି ପଡୁନି।
ଉଁ ଉଁ।
ହ ଆଉ କୁହ।
ଆରେ ଚୁଟି ଝଡ଼ୁଛି ବହୁତ।
ହଁ ଏବେ କଣ ନା ମାନେ, ବଙ୍ଗଳାରେ ବହୁତ ପ୍ରଦୂଷଣ ହେଇଗଲାଣି ମାନେ ପାଣିରେ ବ୍ଲିଚିଂ ପାଉଡର ଅଧିକ ମିଶିଚି ଆଉ ଶାମ୍ପୁ ହେରିକା ବ୍ୟବହାର କରିଆରୁ ନା ଚୁଟି ଦୁର୍ବଳ ହେଇକି ଝଡି ଯାଉଛି।
ସେଇଟାକୁ ମାନେ ଘର ତିଆରିରେ କିଛି ଔଷଧ ଲଗେଇଲେ ଟିକେ ଜ ମ କମଉଛି ଯେମିତି କି ମୁଁ ଯେବେ ୱାଶ କରେ ତା ଘଣ୍ଟା ପୂର୍ବରୁ ମୁଁ କଣ କରେ ନା ଇଏ ଲଗାଏ ମାନେ ପିଆଜ ବା ମାନେ ଗ୍ରାଇଣ୍ଡିଙ୍ଗ କରିକି ହଁ ପିଆଜ ରସ ଟା
ପିଆଜ ରସା ଲଗେଇଲେ ଚୁଟିରେ ପିଆଜ ଗନ୍ଧ ଦବନି।
ସବ ସମ୍ପୁର ଦୁଏ ବନ୍ନ୍ଦ ରୁହେନି।
ହଁ ଆଉ କହନ୍ତି କି ଅଣ୍ଡାର ଲାଳ ଲଗେଇଲେ ବିଇ କାମ ଦିଏ।
କୋଉଠି?
କୋଉଟା?
ଅଣ୍ଡାର ଲାଳ ଲଗେଇଲେ।
କିନ୍ତୁ ଯାହାକୁ ସେଇଟା ସୁଖରେନି ସେଇଟା କଣ କହିଲ ମାନେ ଚୁଟି ଝଡେ ବୋଲି ମୁଁ ଶୁଣିଥିଲି କିନ୍ତୁ ଦେଖିନି।
ଓ ହୋ କିନ୍ତୁ ଆମ ଘର ପାଖେ ଜାଣଙ୍କର ବହୁତ ବଢିଆ କାମ ଯ ତାଙ୍କର କେତେ ମୋଟା ଲମ୍ବା ଚୁଟି ଅ ବଢିଆ
ତମେ ଏବେ ରଥଯାତ୍ରା ଆସୁଛି ବୋଧିକ ଡେଟ କେତେ?
ଷୋହଳ ତାରିଖରେ ରଥଯାତ୍ରା ଅଛି।
ତମେ ଯିବା ବୁଲିବା ପାଇଁ।
ମୁଁ ବହୁତ ଗହଳି ହୁଏ ସେଦିନ ନା। ମୁଁ ସେଥିପାଇଁ ଆମ ଘର ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ଉତ୍କଳ ୟୁନିଭରସିଟି କ୍ୟାମ୍ପସ ଭିତରେ ମୁଁ ସେଇଠିକି ପଳାଏ।
ହଁ ହଁ।
ବହୁତ ବଢିଆ ମଜା ବି ରଥ ଦୌଡି ଧରି ଆମେ ସାଙ୍ଗମାନେ ସବୁ ମିଶିକି ଟାଣୁ। ଆପଣବି ଖାଇବା ବି ମିଳେ ପ୍ରସାଦ ମିଳେ।
ଉତ୍କଳ ୟୁନିଭର୍ସିଟିରେ ଆମ ସାଙ୍ଗ ମାନ ପଢୁଛନ୍ତି କି?
ମୋର ସ୍କୁଲର କିଛି ଜଣ ସାଙ୍ଗ ସେଇଠି ପଢନ୍ତି ତ ସେମାନଙ୍କ ସହ ମିଶିକି
ମମ ସାଙ୍ଗମାନେ ଯା ଆମେ ଅ ଯୁକ୍ତ ଦୁଇରେ ପଢୁଥିଲେ। ସେମାନେ କିଏ ପଢୁଛନ୍ତି ଅଲଗା କଲେଜରେ କୋଉଠି ଜାଣିଛ?
ହଁ ଶିବାନୀ ତାପରେ ସୁଜାତା ତାପରେ ପଲ୍ଲବୀ। ଶିବାନୀ କମଳା ନିରୁ ତାପରେ ପଲ୍ଲବୀ ମହର୍ଷି। ଲ କଲେଜରେ ଆଉ ସୁଜାତା ରମାଦେବୀରେ। ଆଉ ଯୋଉ ଆର ରାତିଙ୍କୁ ତମେ ମନେ ରଖିଛ?
ଆରତୀ ସିଏ କି ବୁଲି ଯାଇଛି ବୋଧେ?
ହଁ ସେ ଆରତୀ ଏବେ ନର୍ସିଂ କରିକି ତାଙ୍କର ଚାକିରି ହେଇଯିବ।
କଣ ଆରତି କେମିତି ଦେଖାଯାଏ?
ହଁ ଟିକେ ଗୋରା ହେଇକି ପତଳା ହେଇକି ବେଶୀ ଡେଙ୍ଗା ନାହାନ୍ତି। କି ଅଳ୍ପ ଡେଙ୍ଗା ହେବେ।
ତମରି ମାନେ ତମରି ଗୋଷ୍ଠୀରେ ସେ ସାଙ୍ଗ ହଉଥିଲେ।
ନାଇଁ ନାଇଁ ଆମ ଗୋଷ୍ଠୀରୁ ନଥିଲେ କିନ୍ତୁ ଏମିତି ମିଶନ୍ତି ଇତିହାସ ତାଙ୍କର ଥିଲା।
ଆରତି ମତେ ମନେ ପଡୁଛି। ସେ ଟିକେ ସୁନ୍ଦର ନା?
ହଁ ସୁନ୍ଦର ତ ପତଳା ହେଇକି ଟିକେ।
ହୁଁ ହୁଁ। ଆଉ କଣ କୁହ?
ଆଉ ବଂଶିକା କି ପ୍ରତିୀକ୍ଷା ତମେ ତାଙ୍କ ସହ ସାଙ୍ଗ ଅଛ ର ଆଉ ମିଶିନ।
ତା ସାଙ୍ଗ।
ପ୍ରତିକ୍ଷା କିଏ?
ଯିଏ ବହୁତ ଭଲ ପଢ଼ାନ୍ତି ସବୁବେଳେ ଇଂରାଜୀରେ କୁହନ୍ତି ଇଂରାଜୀ ମାଧ୍ୟମରେ ଥିଲେ ସେ
ପ୍ରତୀକ୍ଷା ହଁ ତାଙ୍କ ନମ୍ବର ଥିଲା ବଟ୍ ମୁଁ କଥା ହେଇନି ତମେ କଥା ହେଇଛ?
ନାଇଁ ମୋ ତାଙ୍କ ନମ୍ବର ନାହିଁ ମୋ ପାଖରେ।
ତାଙ୍କ ନମ୍ବର ମୋ ପାଖରେ ଥିଲା ବଟ ମୁଁ କଥା ହେଇନି। କଂସିକାର ତ କନେକ୍ସନ ନାହିଁ ପ୍ରତୀକ୍ଷା ସହ ଯାହାବି ତ ଥିଲାଥିଲା ଗୋଟେ କନେକ୍ସନ।
ଯୁକ୍ତ ଦୁଇରେ ସବୁଠୁ ଅଧିକ ଅଙ୍କ ତାଙ୍କର ଥିଲା ନା?
ହୁଁ ସେ ବହୁତ ଭଲ ପଢନ୍ତି ତାଙ୍କ ମନ ବି ବହୁତ ଭଲ।
ହଁ। ଭଲ କିନ୍ତୁ।
କହିବାକୁ ବ ତାଙ୍କ ପାଖରୁ ମୁଁ ବହୁତ କିଛି ଶିଖିଥିଲି।
ସେ ତାଙ୍କ ନିଜ କଥା ସେୟାର କରନ୍ତି ମାନେ ତାଙ୍କ ଘରେ ବି ସେମିତି ସେ ଗୋଟେ ସମ୍ଭାର ଥିଲେ ମାନେ ସେ କେ ମାନେ କଣ କହିଲ ଗୋଟେ ନଜର କେମିତି ରଖିବା ଗୋଟେ ଛୁଆ ରେ ସେ ସବୁ ମୁଁ ଶିଖିଥିଲି।
ଓ ତମକୁ କୋଉ କୋଉ ଖେଳ ଖେଳିବାକୁ ଭଲ ଲାଗେ?
ମତେ ଚେସ୍ ଖେଳିବାକୁ ବହୁତ ଭଲ ଲାଗେ।
ଆଉ।
ଆଉ ସବୁ ଇନଡୋର ଗେମ୍ କ୍ୟାରମ ଚେସ୍ ତାପରେ ଯୋଉ ଆମର କଣ କୁହନ୍ତି?
ଯେ ଏପଟେ ସେପଟେ ବସନ୍ତି କୋଖ କୋଖ
ହଁ। ଆଉ କବାଡି?
ହୁଁ। ହଉ ଆଜି ପାଇଁ ଏତିକି ହେଲା।